ହ
ଭାଇ କଣ କର ହଁ ଭାଇ ମୁଁ ଭଲ ଅଛି।
ଆଛା ହଁ ଭଲ ଅଛି।
ଆଉ, ରଜ ପର ହଁ ହଁ, ଗ୍ରେଟ ଲଷ୍ଟ ହଁ ଆମ ସକଲାଇନ ସାଢେ ଚାରିଟାଟା ମୁଁ ଏ ଆସି ରେଷ୍ଟ କରୁଚି ବସି ଆଛା,
ଆଛା ହଉ ଆଭ ଆଉ ଏବେତ ର ରଜ ଫଜ ଗଲା କେମିତି ଗଲା ପର୍ବଟା?
ହଁ ସେମିତି ଏତେ ମାନେ ଠିକ ଠାକ ଚଳିବ କହିବାକୁ ଗଲେ। କାରଣ ବୁଲାବୁଲି ସାଙ୍ଗମାନଙ୍କ ସାଙ୍ଗେ କରିଥିଲି ମନ୍ଦିର ଯାଇଥିଲି। ସାଙ୍ଗମାନଙ୍କ ସହ ମିଶିକି ଭୋଜି ବି କରିଥିଲି ଆଉ
ରଜ ରଜ ଫା ଫା ଫାଷ୍ଟ ରଜରେ କଣ ହେଇ
ଫାଷ୍ଟ ରଜରେ ମୁଁ ବୁଲିବା ପାଇଁ ଯାଇଥିଲି ମନ୍ଦିର।
ଆଜ୍ଞା ଭୋଜିିବି ଭୋଜିିବି କରିଥିବ ନା?
ହଁମାନେ ତୃତୀୟ ରଜ ଦିନ ଭୋଜି କରିଥିଲୁ ଆଉ ସେକେଣ୍ଡ ରଜ ଦିନ ତ ସଂକ୍ରାନ୍ତି ଥିଲା। ତ କିଛି ହେଇପାରିଲାନି କିନ୍ତୁ ଆମେ ସାଙ୍ଗମାନଙ୍କ ସାଙ୍ଗେ ସେଠି ମିଶିକି ମଜା ମସ୍ତି ବି ବହୁତ କରୁ। ମାନେ ଖରାଟା ହଉଥିଲା ନା ଏତେ ସବୁ
ହଁ ଏଇପା ଳି ରଜ ଏଇପାଳି ରଜ ତ ବହୁତ ଖରାବି ହଉଥିଲା।
ହଁ ହଁ ଆଉ ଆପଣ କଣ କରୁଥିଲେ ବସି ରଜରେ।
ମୋର ତ ରଜରେ ଇଣ୍ଟରନସିପ ଚାଲିଥିଲା। ତ ରଜ ଏତେ ଭଲସେ ମନେଇ ପାରିଲିନି ଆଉ ମୋର ଏଜାମ ବି ଥିଲା କଲେଜରେ ତ ଆସିବାକୁ ପଡିଲା। ଲାଷ୍ଟ ରଜରେ ତ ରଜ ପୂର୍ବ ଦିନ ଆମେ ରଜରେ ଭୋଜି କରିଦେଇଥିଲୁ ଆଉ ଫାଷ୍ଟ ରଜରେ ଯାହା ମନ୍ଦିର ଫନ୍ଦିର ବୁଲାବୁଲି କରିବା ସେମିତି ଆଉ
ଆଉ ଓଡିଶାରେ ତ ମାନେ ପର୍ବପର୍ବାଣୀ କହିବାକୁ ଗଲେ ବାର ବର୍ଷରେ ତେର ପର୍ବ।
ସେଇ ବାବା ହଁ
ରଜ ଟା ମାନେ ଆମ ଓଡିଶାରେ ହିଁ କେବଳ ହୁଏ ନା ଆଉ କୋଉଠି ବି
ସବୁଠୁ ଭଲ ପର୍ବ ଓଡିଶାର ରଜ ପର୍ବ।
ହଁ କହିବାକୁ ଗଲେ ଯଉଟା ଝିଅମାନଙ୍କ ପର୍ବ ଆଉ।
ଆଉ ତମ ମତରେ କୋଉଟା ମାନେ ପ୍ରସିଦ୍ଧ ପର୍ବ କୋଉଟା ବୋଲି ଭାବୁଚ।
ଓଡିଶାରେ ଓଡିଶାରେ ତ ମାନେ ରଥଯାତ୍ରା ହିଁ ହଉଛି ସବୁଠୁ ବଡ ଇଏ ପର୍ବଟା ମାନେ ଏଇଟା ଜଗନ୍ନାଥଙ୍କ ମାନେ ଦେଶ ଏଇଟା ଓଡିଶା ସେଥିପାଇଁ ଏଇଟା ବହୁ ବହୁତ ମାନେ ବଡ ପର୍ବଟା ମାନେ ଜଗନ୍ନାଥ ବଳଭଦ୍ର ସୁଭଦ୍ରାଙ୍କ ରଥଯାତ୍ରାଉ ଯୋଉଟା ହୁଏ ବିଶ୍ଵ ପ୍ରସିଦ୍ଧ କହିବାକୁ ଗଲେ ମାନେ ବହୁତ ଭିଡ ହେଇଥାଏ ସେପ ଆପଣ ବି ଦେଖିଥିବେ।
ହ ବହୁତ ଲକ୍ଷ ଲକ୍ଷ ଲୋକ ଆସୁଛନ୍ତି ଦେଖିବା ପାଇଁ ଗଲା ବର୍ଷ ତ ଦେଖିଛି ଏଇ ବର୍ଷ ରଜତା ଏଇ ବର୍ଷ ରଥଯାତ୍ରା ତ ଆଗକୁ ଆସୁଛି ଆଉ ଯିବାର ମଧ୍ୟ ଯୋଜନା ଅଛି। ଅ ରଥଯାତ୍ରା କୁ।
ମାନେ ଏଇଟା ବହୁତ ମାନେ ଧର୍ମ ଧର୍ମ ଅଲଗା ଧର୍ମ ର ବି ଲୋକ ଆସି ଏଇଟା ଦେଖନ୍ତି ମାନେ ଏତେ ମାନେ ବଡ ଆକାରରେ ହେଇଥାଏ।
ଆଉ ରଜ ପର୍ବ ବିଷୟରେ କଣ କହିବେ?
ଆ ରଜ ଟା ମାନେ ଏଇଟା ତ ହଉଛି ମାନେ କଣ ଏଇଟା ପୁଅ ପିଲାଙ୍କର ତ ଏତେ ନାହିଁ ବଟ ଏଇଟା ଝିଅ ପିଲାଙ୍କର ହିଁ ପର୍ବ ଗ ମାନେ ତିନି ଦିନ ଲେଖା ପାଳନ ହେଇଥାଏ। ମାନେ ପୁଅ ଝିଅ ମାନେ ମିଶିକି ମାନେ କଣ।
ନାଇଁ ନାଇଁ ଆମର ବେଶୀ ଆମର ବେଶୀ କାଲି ରଜ ପର୍ବ ଚାରି ଦିନ ବଟ୍ ଆମେ ପାଳୁଛେ ତିନି ଦିନ ରଜ ପର୍ବ ଆକ୍ଚୁଆଲି ଚାରି ଦିନ
ହଁ ଏ ଦୋଳି ଖେଳ ହୁଏ ପୋଡ ପିଠା ହେଇଥାଏ। ପିଠା ପିଠା ଆଉ ବିଭିନ୍ନ ପ୍ରକାର ବି ପିଠା ହେଇଥାଏ।
ଆଉ ଘରେ ପୋଡ ପିଠା ତ ହେଇଥିବ ନିଶ୍ଚିତ ରଜରେ
ହଁ ହଁ ଆମର ହେଇଥିଲା ଆ ହେଇଥିଲା ମତେ ବି ଭଲ ଲାଗେ ପୋଡ ପିଠା ବହୁତ ଭଲ ଲାଗେ ମୁଁ ଖାଏ
ଆଉ ଏ ପାଳି ନ୍ୟୁଡ୍ରେସ ହେଇଥିଲା ନା ନାଇ?
ହଁ ହଁ ମୁଁ ଏଥର ଗୋଟେ କରିଦେଇଥିଲି ଏବେ ତ ବଡ ନାଇ ପିଲାଦିନ ଭଳିଆ ତ ନା ହ ହ ହଁ ଏ ଗୋଟେ ଡ୍ରେସ୍ କରିଦେଇଥିଲି ଆଉ।
ହଉ। ହଉ ମାନେ ଏମତି ବିଲବାଡି କିଛି ବିଲବାଡି ପୂଜା ପୂଜି ହୁଏ ନା ନାଇ? ତମର ଏମତି ବିଲ ବାଡି କିଛି ପୂଜା ହୁଏ ନା ନାଇଁ?
ହଁ ହଁ ସେଇ ଯୋଉ ଅ ବସୁମତୀ ଗାଧୁଆ ଦିନ ହୁଏ ନା। କଣ ତାପରେ ଆମର ବି ହେଇଥିଲା ମୁଁ ଏତେ ବି ଜାଣିନି କ ମୁଁ ବାହାରେ ରହୁଛି କାହିଁକିନା ଘରେ ହୁଏ ମୁଁ ଏତେ ଆଉ ମୋର
ହଁ ରଜରେ ମାନେ ପୃଥିବୀ ମା ମ ପୂଜା କରାଯାଏ ଆଗକୁ ମଧ୍ୟ ଆଗକୁ ହଁ ଆଗକୁ ଏବେ ଆସୁଛି ଆହୁରି ଗୋଟେ ଭଲ ପର୍ବ କୁମାର ପୂର୍ଣ୍ଣିମା ପର୍ବ
ହଁ ସେଇଟା ବି ଆଉ ଗୋଟେ ଝିଅ ପିଲାଙ୍କର ମାନେ କହିବାକୁ ଗଲେ ପର୍ବ ମାନ କାର୍ତ୍ତିକଙ୍କୁ ପୂଜା ହେଇଥାଏ ଝିଅ ପିଲାମାନେ ସକାଳୁ ଉଠି ଆପଣ ଦେଖିଥିବେ ଆପଣ ଯଦି ସାନ ଭଉଣୀ କେହି ଥିବେ କି ସାଙ୍ଗସାଥି ମାନେ ନିଜର ଜୀବନ ସାଥି ପାଇଁ ହିଁ ପ୍ରାର୍ଥନା କରିଥାନ୍ତି ଆଉ ଚନ୍ଦ୍ରଙ୍କୁ ମଧ୍ୟ ମାନେ ପୂଜା କରିଥାନ୍ତି କାର୍ତ୍ତିକ ପୂର୍ଣ୍ଣିମା ସେଦିନ
ହୁଁ। ଆଉ ତମର ଦୀପାବଳି ଦୀପାବଳି କାଳି ପୂଜା କଣ ଧୁମଧାମ ରେ ହୁଏ ନା?
ନାଇଁ ଦୀପ ଆମର କାଳୀପୂଜା ଏପଟ ସାଇଡ ରେ ଭଲସେ ହୁଏନି ଆମର ଏପଟେ ଦୋଳ ପୂର୍ଣ୍ଣିମା ଟା ଭଲସେ ମାନେ ଧୁମ ଧାମ୍ ହେଇଥାଏ ଦୀପାବଳିରେ ବି ମାନ ହଁ ଦୀପାବଳିରେ ସମସ୍ତଙ୍କ ଖୁସିରେ ମାନେ କଣ ବାଣ ଫଟା ଫଟି ହେଇକି ସମସ୍ତେ ଏକାଠି ଆସି ବାଣ ଫଟେଇଥାନ୍ତି। ଆଉ ଦୀପ ବି ଜଳା ଜଳି ଯାଇଥାଏ ଲିଚୁ ଲାଗିଥାଏ ସମସ୍ତଙ୍କରେ କାଳୀପୂଜାାରେ ତ ମା
ଆମର ତ ଆମର ତ ଏବେ ବହୁତ ମାନେ ଦୀପାବଳି ଟାଇମରେ ଏକ ବର୍ଷା ପାଗ ରହିବାକୁ ଏତେ ସାଜସଜା ରହେନି ଆଉ ଯେମିତି ବାତ୍ୟା ବନ୍ୟା ଆସୁଛି ଠିକ ଟାଇମ୍ ରେ ଏକା ସେଇ ଦୀପାବଳି ଟାଇମ୍ ରେ ଏକା ସେମାନେ କଥାବାର୍ତ୍ତା ହେଇକି ଆସୁଛନ୍ତି ସବୁ ବାତ୍ୟା ହେରିକା
ହଁ ହଁ ଓଡିଶାରେ ତ ଓଡିଶାରେ ତ ବାତ୍ୟା ବନ୍ୟା କହିବାକୁ ଗଲେ ସେ ସେମିତି ତାଙ୍କ ମାମୁଁ ଘର ଭଳିଆ ସବୁ ବର୍ଷକୁ ଥରେ ଆସନ୍ତି
ହଁ ତାଙ୍କର ସେଇ ଦୀପାବଳି ଟାଇମ ଟା ହଉଛି ତାଙ୍କର ଆସିବା ଟାଇମ ତ ସେଇ ଟାଇମ ରେ ସେ ବେଶୀ ଆସନ୍ତି ତ ଦି ବର୍ଷ ହେଲାଣି ଘର ଘର ଲାଇଟ୍ ଫାଇଟ ବି ସଜେଇ ହଉନି
ହୁଁ ତା ପୂର୍ବରୁ ଦଶହରା ବି ଚାଲିଥାଏ।
ହଁ ଦଶହରା ତ ଦଶହରା ତ ଧୁମଧାମ ରେ ହୁଏ ଆମ ଗାଁରେ ମାନେ ଆଗରୁ ତ ଏତେ ଗାଁ ରେ ଆମର କିଛି ନଥିଲା ଯେତେବେଳେ ଆମେ ଛୋଟ ଥିଲୁ ତ ଆମେ ଗାଁ ରେ କିଛି ହବ। ବି ଜାଣିନଥିଲୁ ଏବେ ଆମେ ଛୋଟ ଛୋଟ ଛୁଆ ମାନଙ୍କୁ ନେଇକି ମାନେ ନାଚ ଗୀତ ମାନେ ଦଶହରା କୁମାର ପୁନିଆଁକୁ ଆମେ ରଖୁ ଗୋଟେ ଫଙ୍କ୍ ସନ୍ କରୁ। ଅ ପଇସା କଲେକ୍ଟ୍ କରିକି ଗୋଟେ ଗାଁ ରେ ଗୋଟେ ଫଙ୍କସନ କରୁ ଛୋଟ ପିଲା ମାନଙ୍କୁ ତା ପୂର୍ବରୁ ନାଚ ଗୀତ ସବୁ ଶିଖା ହୁଏ ଆଉ କୁମାର ପୂର୍ଣ୍ଣିମା ଦିନ ସକାଳେ ସବୁ ଛୋଟ ଛୋଟ ପିଲାଙ୍କୁ ଦି ଆମେ ପିଲାବେଳେ ଖେଳିଥିଲେ ଗଣିତ ଦୌଡ
ହଁ ହଁ ଆମର ବି ଏପଟେ ରାତିରେ କୁମାର ପୂର୍ଣିମା ରାତିରେ ଚନ୍ଦ୍ର ଟା ମାନେ ବହୁତ ଜୋରେ ଆପଣ ଦେଖିଥିବେ ଲାଇଟି ଲି ଆଲୋକଚା ବହୁ ଥାଏ ସେ ରାତିରେ ବହୁତ ଖେଳୁ ଛୋଟବେଳେ ମୁ ଖେଳଥିଲି ଯେତିକି ମନେ ଅଛି
ହଁ ସେଇଟା ମାନେ ଛୋଟ ସେଇମାନଙ୍କୁ ଖେଳା ହବ ତାପରେ ତାଙ୍କର ଦୌଡ ସବୁ ହବ ସେମାନଙ୍କ ଭିତରୁ ଫାର୍ଷ୍ଟ ସେକେଣ୍ଡ ଥିର୍ଡ ସବୁହବ ବାଛିିକି ତାଙ୍କୁ ରାତିରେ ଗୋଟେ ଫ୍ୟୁକ୍ସନ ଭଳିଆ କରିକି ତାଙ୍କୁ ସେଇ ନାଚ ଗୀତ ହଉ ବା ସ ପୁରସ୍କାର ବିତରଣ ମଧ୍ୟ କରାହବ
ହଁ ଏପଟେ ଆପଣ ମେଢ ବି ଦେଖିଥିବେ ବୋ ମାନେ କଟକ ଭୁବନେଶ୍ଵର ସାଇରେ ବହୁତ
ହୁଁ ଭୁବନେଶ୍୍ୱରରେ ତ ଦଶହରା ବହୁତ ଫେମସ ଭୁବନେଶ୍୍ୱରରେ ଦୁର୍ଗା ପୂଜା
ଆପଣ ବି ଆସନ୍ତି କି
ହଁ ମୁଁ ବୁଲିବାକୁ ତ ଯା ସବୁ ବର୍ଷ ଆସେ ଦଶହରାରେ
ହଁ ମାନେ ଦସରାକୁ
ଆମ ଗାଁ ରେ ବି ଦୁର୍ଗା ପୂଜାରେ ହୁଏ ମେଢ ହୁଏ ଆଉ ତମ ଗାଁଠି କିଛି ହୁଏ ନା ନାଇଁ
ନାଇଁ ଆମ ଗାଁରେ ହୁଉନି ଆମ ମାନେ ନେକ୍ସଟାଁ ଗାଁ କୁ ହୁଏ ମୁଁ ଟିକେ ବୁଲିବାକୁ ଆମ ଗାଁରେ ମାନେ ଦୁର୍ଗ ପୂଜା ହୁଏନି ଆମ ଗାଁ ରେ ଅଲଗା ପର୍ବ ହୁଏ ଲକ୍ଷ୍ମୀ ପୂଜା ହୁଏ ଲକ୍ଷ୍ ଲକ୍ଷ୍ମୀ ପୂଜା ଯୋଉ କୁମାର ପୂର୍ଣିମାରେ ଲକ୍ଷ୍ମୀ ପୂଜାଟା ହୁଏ ଯୋଉ ଗଜଲକ୍ଷ୍ମୀ ପୂଜା ଯୋଉୁକହନ୍ତି ତାପରେ ସେନା ଦୁର୍ଗା ପୁ ପୂଜା ହୁଏନି ଦୁର୍ଗା ପୂଜା ଆମର ନେକ୍ସଟ ଗାଁକୁ ହୁଏ ସେଥିରେ ମୁଁ ଯାଏ ବୁଲିବା ପାଇଁ
ହ୍ୟାଲୋ
ହଁ ଭାଇ କୁହ।
ହଁ ମୁଗାଇିଲ ମୁଗିଲି ଗାଁ ରେ କିଛି ପୂଜା ମାନେ ଗଣେଶ ପୂଜା ବରା ହୁଏନ
ହଁ ଗଣେଶ ପୂଜା ହୁଏ ଆମର ଦେଖ ଆମ ଗାଁ ରେ ଗଣେଶ ପୂଜା ପୂଜା ହୁଏ ଲକ୍ଷ୍ମୀ ପୂଜା ହୁଏ ଆଉ ଆପଣ ତା ଶୁନିଥିବେ ଆଉ ରା୍ହସ ରାହସ ମାନେ ରାଧାକୃଷ୍ଣଙ୍କର ଯୋଉ ଗଙ୍ଗା ବାସା ସମୟରେ ଯୋଉ ହୁଏ
କୋଉଟା କହିଲେ ପରପଟ ବୁଝିପାରିଲିନି
ରାହାସ ମାନେ ରାଧାକୃଷ୍ଣ ଯୋଉ ରାସ ସତ ପୂର୍ଣ୍ଣିମା ଆପଣ ଶୁଣୁନାହାନ୍ତି ଡଙ୍ଗା ଭସା ହଁ ହଁ ସେଇଟା ଯୋଉ ସେ ଭଳିଆ ରାଧାକୃଷ୍ଣ ହି ମର ପୂଜାରେ ଇତିନିଟା ଆମର ହୁଏ ଆଉ ଆମ ପାଖ ଗାଁରେ କାଳୀ ପୂଜା ଆଉ ଦୁଗାୂ ପୂଜା ହେଇ
ସେଇଟା ତ କାର୍ତିକ ପୂର୍ଣିମାରେ ହିଁ ଯୋଉ ଡଙ୍ଗା ହୁଏ ନା
ହଁ ହଁ ସେଇଟା ମାନେ ଆପଣ ଦେଖିଥିବେ ଗୋଟେ ଗୋଟେ ଜାଗାରେ କାର୍ତ୍ତିକଙ୍କୁ ବି ପୂଜା କରାଯାଏ ଗୋଟେ ଗୋଟେ ଜାଗାରେ ରାଧା କୃିଷ୍ଣ ଯୋଉଟା ରାସ କୁହନ୍ତି ରାସ ପୂର୍ଣ୍ଣିମା ଆପଣ ଶୁଣିଥିବେ ହଁ ସେଠି ମାନେ ରାଧାକ୍ରୃିଷ୍ଣଙ୍କୁ ମାନେ ପୂଜା କରାଯାଇଥାଏ ଆମର କାର୍ତ୍ତିକ ହୁଏ ନାାଇଁ ମାନେ ଏ ହୁହନ୍ତି ନାଇଁ ସରି ମାନେ ଆମରହସ ହୁନ୍ତି ମାନେ ସାଇଡ ଗାଁରେ କାର୍ତ୍ତିକ ବି ମୁଁ ଦେଖିଛି ହୁଏ କାର୍ତ୍ତିକ ପୂଜା
ଆଉ ଆପଣଙ୍କ ଗାଁରେ କଣ ହୁଏ
ସବୁଠୁ ଭଲ ଏବେ ଆଗକୁ ଏବେ ରଥଯାତ୍ରା ନେକ୍ସ ମନ୍ଥ ରେ ଆସୁଛି ତ ଆମର ଏବେ ମାନେ ସବୁ ଏବେ କାଠ ଫଠ ଆସିକି ଥୁଆ ହେଇଗଲାଣି ଅଲରେଡି ମାନେ ଆମର ଗୋଟେ ସଵତନ୍ତ୍ର ଗୋଟେ ପୂଜା କମିଟି ଅଛି ସେଥିରେ ଆମେ ସବୁ କଲେ ସବୁ କାଠ ଆସିକି ରଖ ହେଲାଣି ଆର ବର୍ଷ ରଥ ତିଆରି ମାନେ ଏବେ ରଥ ତିଆରି ଷ୍ଟାର୍ଟ ହବ
ଆଜଞା ପୁରୀରେ ତ ଷ୍ଟାର୍ଟ ହେଇଗଲାଣି ମୁଁ ଟିଭି ବି ଦେଖୁ
ନା ଆମେ ତ ପୁରୀ ତୁଳନାରେ କିଛି କରୁନୁ ତ ଆମ ଛୋଟ ହିସାବରେ ଯେମିତି ଗୋଟେ ଗାଁରେ ଚଳେଇବା କଥା
ହଁ ହଁ ହଁ ମୁଁ ବି ଦେଖିଛି ମାନେ ଗାଁରେ ବି ମିଶ ସେତିକି ଖୁସିର ମାନେ ପାଳନ କରିଥାନ୍ତି ବିଭିନ୍ନ ପ୍ରକାର ପର୍ବପର୍ବାଣି ମାନ ବହୁତ କି ମାନେ ଭଲ ଲାଗେ ସେଇ
ଆଉ ତମକୁ ତମକୁ କୋଉ ପର୍ବ ପସନ୍ଦ କୋଉ ପର୍ବ?
ମତେ ହୋଲି ଟା ପସନ୍ଦ ବହୁତ ପସନ୍ଦ ହୋଲିଟା।
ଆଛା ଏଇପାଳି ହୋଲି ତାହଲେ ତ ଧୁମଧାମରେ ମନେଇଥିବ।
ହଁ ହଁ ହୋଲି ପୂର୍ବ ଦିନ ମୋର ମାନେ କଣ ଜନ୍ମଦିନ ଥାଏ ସେଥିପାଇଁ ଦ୍ରୌପଦୀମ ଦିନ ଅମର ଜନ୍ମଦିନଥାଏ
ଉହୁଁ ଦୋଳ ପୂର୍ଣ୍ଣିମା ଦିନ ଜନ୍ମଦିନ ନା ଆଛା।
ଏଇଆ ହୋଲିଟା ବି ଧୁମଧାମରେ ମନେଇଥାଉ।
ଆଛା।
ହଁ ଆପଣଙ୍କର କୋଉଟା ପସନ୍ଦ?
ମତେ ତ ପ୍ରାୟ ଗଣେଶ ପୂଜା ହିଁ ପସନ୍ଦ ବହୁତ ଧୁମଧାମ ରେ କରୁ ଆମେ ଗଣେଶ ପୂଜା
ଅ ହଁ ମାନେ ମୁମ୍ବାଇ ପ୍ଲାଇଟରେ ବି ବହୁତ ମାନେ କ ତ ମୁମ୍ବାଇ ନାହିଁ ବୋଡ ଆକାରରେ ହୋଇଥାଏ ଗଣେଶ ପଜା
ଆମେ ଯେ ତେ ବି ପର୍ବପର୍ବାଣୀ କରିବା ସହିତ ମାନେ ପରିବେଶର ବି ସୁରକ୍ଷା ନେବା ଦରକାର କି ଆମେ ଏମିତି ଖାଲି ପର୍ବପର୍ବାଣୀ କରିକି ଚାରିଆଡେ ଅ
ହୁଁ ହଁ ଦେଖୁ ଲୋକ କେତେ ଜଣ ମାନୁଛନ୍ତି କେତେ ଜଣ ମାନୁ ବିି ନାହା
ହଁ ଆମେ ଗଣେଶ ପୂଜା କର ପୋଖରୀ ପୋଖରୀ ଅସ୍ନା କରିବା ଇଏ କରିବା ତ ସେଇଟା ତ
ହଁ ଲୋକ ଟିକ ସଚେତନ ହେଇଗଲେ ମାନେ ବହୁତ ଭଲ ହବ। ହୁଁ ସେ ଭଲ ଲାଗିଲା ନେକ୍ସଟ ଥର କେବେ କଥା ଥା ହବା ଆଉ
ହୋଉ ହୋଉ ଠିକ ଅଛି।